ହେଲୋ।
ତାହାଲେ ତମେ ଭୁଲ ନମ୍ବର ମାରିଛ ଆଉ।
ଭୁଲ ନମ୍ବର ନୁହେଁ ନେଟୱାର୍କ ଇସୁ ଥିବ ବୋଧେ ଆଉ। ମୁଁ ଭାବୁଛି ଯା। ହଁ ମୁଁ ଏବେ ନେଟୱର୍କ ଟିକେ ନଜର କଲି ତ। ପୁଣି ଥରେ ସେଠୁ ପୁଣି ଲିଲୁ କହିଲାଠୁ ପୁଣି ଥରେ ମୁଁ ଲଗେଇଲିି ସେ ନେଟୱାର୍କ ଇସୁ ବୋଧେ? କଣ କରୁଛ?
ମୋର ହିସାବରେ ମୋର ଟ୍ୟାକ୍ସ କମ୍ପ୍ଲିଟ୍ ହେବା କଥା ନୁହଁ।
ତମର ଟ୍ୟାକ୍ସ ଥାଟି ଟ୍ୟାକ୍ସ ସରିଯାଇଛି ନା ଥାଟି ପରେ ଯୋ ଶହେ ଅଶି ମିନିଟ ହବା କଥା ସେଇଟା ସରିଯାଇଛି ତମର ଥାଟି ଟ୍ୟାକ୍ସ ସରିଯାଇଥିବ।
ଉଁ ପରେ ହେଇଟା ବୁଁ। ଫୋନ୍ କରିବ
ହଉ ହଉ ଆପ୍ ଠିକ ଅଛି ଠିକ ଅଛି ଠିକ ଅଛି କୁହ? ଆଉ କଣ କରୁଛ ଝିଅ କଣ ଆଜି ଛୁଟି ତ ଝିଅ ଘରେ ଏକୁଟିଆ ତମେ ପଳି ଆସିଛ ନା ଛୁଟି ତମର ବି?
ମୋର ଛୁଟି ମୋର ସ ଶନିବାର ବି ଦରକାର ପହିଲେ ହାଫ ଡେ ହେଇଯିବ। ଆଉ ରବିବାର ଫୁଲ ଛୁଟି।
ଆଚ୍ଛା।
କିନ୍ତୁ ତାର ଲିନୁର ଉଁ ସିଏ ଯୋଉଦିନ ଚାହିଁବ ଛୁଟି ନବ?
ଅଲ ଲିମିଟେଡ ଓହୋ ଯୋଉଟା ଚାହିଁବ ଛୁଟି ନେବ କିନ୍ତୁ ହେଟା ପଇସା କଟୁନଥିବ।
ନା।
ହେଲା ସବୁଦିନ ସେ ରହୁଛି ତାପରେ ଲେଟ ଯାଏ ରହୁଛି ହଁ।
ହୁଁ।
ଟୋଟାଲି ଦାୟିତ୍ୱ ଟା ନଉଛି ଆଉ ପଇସା କଣ କଟିବ ତାର ମାନେ ସେତିକି କାମ ପାଇଁ ଏସେନ୍ସିଆଲ ଯୋଉଟା ଅତି ଜରୁରୀ ସେ ନଉଛି ଛୁଟି ଟା ଆଉ।
ହୁଁ ହୁଁ ହୁଁ।
ସେଥିପାଇଁ ଆଉସ ସବୁ ଜିନିଷ ଯେ ମ୍ୟାନେଜର କରିବ ତାର କଣ କରିଚୁ? ହୁଁ ହୁଁ ଝିଅ କଣ କରୁଛି?
ଝିଅ ତାର ଖାଇ ପିଇକି ଗାଧେଇ ପାଧେଇ ତାର ଖେଳୁଛି ଆଉ। ହୁଁ ହୁଁ।
ଛୁଆ ସେଠି ତମେ ଯୋଉଠି ରହୁଛ ସେଠି ଆଉ କିଏ ଛୁଆ ଅଛନ୍ତି ନା?
ହୁଁ ଆମଟା ଆମ ରୁମ ଫ୍ରଣ୍ଟ ନାାଇଁ ଆମ ରୁମ ଫ୍ରଣ୍ଟଟା ହଉ ତା ସାଙ୍ଗ ଘର।
ଆଚ୍ଛା ତାଙ୍କ ଘରୁ ପଳଉଥିବ ଖେଳିଆକୁ?
ହୁଁଁ।
ହଁ ନା ଗୋଟେ ସାଙ୍ଗ ରହିଲେ ଛୁଆ ରହିଲେ ସେ ଟିକେ ଖେଳିବା ପାଇଁ ତାଙ୍କୁ କମ୍ଫର୍ଟ ଆଉ। ଏକା ଏକା ଛୁଆ ଲୋକ ପାଠ ପଢିବ ପୁଣି ଛଡ ତ ଦିନ ସାରା ରହୁଛି। ଆଉ ପଢିବା ପାଇଁ ଉ ସେ ଛୁଆ ଲୋକ ଯାହାହଲେ ଟିକେ ଖେଳିଲେ ତାକୁ ଟିକେ ଭଲ ଲାଗିବ।
ନାଇଁ ଇଏ ଯୋଉଠି ରହୁଛି? ଇଏ ଯୋଉଠି ରହୁଛି ଇଏ ହଉଛି ସବୁଠୁ ପୁରୁଣା ପିଲା। ଇଏ ହଉଛି ଉଁ ତାଙ୍କ ଅର୍ଗାନାଇଜେସନ ପ୍ରଥମ ଷ୍ଟୁଡେଣ୍ଟ ହେଉଛି ମୋ ଝିଅ।
ଇଲୋ ମା। ଉହୁଁ।
ତେଣୁକରି ତାର ସେଠି ହଁ ଇଏ ସେ ସେଠି ପୁ ଲଗାତାର ରହିଲାଣି ନା। ନା ତିନି ବର୍ଷ ଏଇ ଇଏର ରହିଗଲାଣି ତିନି ବର୍ଷ।
ଆଚ୍ଛା ମାନେ ଆଗରୁ ତମେ ସେଇ ଭୁବନେଶ୍ଵରେ ଏବେ ଯୋଉଠି ଅଛ ଆଗରୁ ସେଇଠି ଥିଲ ନା। ଆଉ ଅଲଗା ଜାଗାରେ ଥିଲ?
ଆଗରୁ ଅଲଗା ଜାଗାରୁ ଥିଲୁ ଆଗରୁ ଆମ ପାଖରୁ ସେ ରହୁଥିଲା ଡିଷ୍ଟାନ୍ସ ମିନିମମ୍ ହୁଁ ଚଉଦ ପନ୍ଦର କିଲୋମିଟର ଡିଷ୍ଟାନ୍ସରେ ରହୁଥିଲା ଛୋଟବେଳେ।
ଝିଅ ମା ଏବେ ସିଏ ପୁଣି କାହା ପାଖରେ ରହୁଥିଲା?
ଏଇନା ହାଫ୍ କିଲୋମିଟର ଡିଷ୍ଟାନ୍ସରେ ରହୁଛି।
ସ୍କୁଲ।
ଆ ହ ସ୍କୁଲ ଯେ ଡେକେୟାର। ଉଁ ସବୁ ହାଫ୍ କିଲୋମିଟର ସ୍କୁଲଟା ହଉଛି ସାତ କିଲୋମିଟର ନହେଲେ ଉଁ ହୁଁ ଡେ କେୟାରଟା ସ୍କୁଲ୍ ଛୁଟି ହେଲା ପରେ ଡେ କେୟାରଟା ହେଉଛି ହାଫ୍ କିଲୋମିଟର।
କେତେଟା ଧର ସ୍କୁଲ ଟାଇମ ଟା କେତେଟାରୁ କେତେଟା?
ସ୍କୁଲ ଯାଉଚି ସାତଟା। ସାତରୁ ସାଢ଼େ ଏଗାର।
ଆଚ୍ଛା ତାପରେ ସେ ଡେ କେୟାରେ ରହୁଛି। ଆଚ୍ଛା ଆସୁଛି ପୁଣି ଡେ କେୟାରୁ। ନୁପାନେ ଘରୁକୁ ଫେରୁଚ କେତେଟାରେ?
ଘରକୁ ମୋର ସାଢ଼େ ଛଅରେ ଛୁଟି ହବ ମୋ ସାଙ୍ଗରେ ସେ ଆସିବ।
ଓହୋ ଏତେ ସମୟ ସେ ଆକ୍ଚୁଆଲି ବହୁତ ସମୟ ଛୁଆ ଲୋକ ନେଲେ ସେ ବହୁତ ସମୟ ଯାହା କହିଲା। ସେ ଆଡିକଟେଡ ହେଇଗଲାଣି ସେ ବହୁତ ସମୟ ବାହାରେ ରହୁଛି ସତକଥା ଏମାନେ ସବୁ ରହିପାରିବେନି।
ଇଏଁ ଆଡ଼ିକଟେଡ଼ ନୁହଁ ମାନେ ସେ ଏତେ ଆକ୍ୟା୍ଟେଡେ ସେଠି ହେଇଗଲାଣି। ମାନେ ଦିନେ ରବିବାର ଯଦି ଘରେ ରହିଯାଉଚି ତା ମୁଣ୍ଡ ପାଗଳ ହେଇଯାଉଚି।
ଏ ମା ସେଠି ସେମାନେ ଆଉ ସବୁ ପିଲା ଥିଲେ ସେ ତାଙ୍କ ସହିତ ଟିକେ କମ୍ଫର୍ଟ ହଉଚି ଘରେ ଯାଇନା ସେଥିପାଇଁ ବୋର ହେଇଯାଉଚି ଆଉ।
ହୁଁ ସିଏ କହୁଛି କେମିତି ମୋର ଡେଲି କି ଡେକେୟାର ଖୋଲା ହଉ।
ଏ ମା ଯା ସିଏ ସେଇ କଥା ଲିନୁକ୍ କହୁଥିଲା ନା ଲୋ ଭାଉଜ ସେ କାଇଁ ବୋର ହବ ସେ ତ ଆକ୍ୟା୍ଟେଡେ ହେଇଗଲାଣି ହଁ।
ତାଙ୍କର ହେଟି କଣ ନା ଡ୍ୟାନ୍ସ ଅଛି। ଏ ଡ୍ୟାନ୍ସ ଫ୍ୟାନ୍ସ ଶିକାହଉଛି ସବୁ ପ୍ରକାର ଖେଳ ବିପୁ ପୁ ଇଏ କରୁଛନ୍ତି। ଉଁ ଛୁଆ ବି ଅଛନ୍ତି ସିଏ ବୋରିଂ ହବାର ନାହିଁ।
ହଁ ହଁ ହଁ ସେଇୟା ନାହିଁ କିନ୍ତୁ ଯାହା ହେଲେ ଆମେ ନିଜ ଛୁଆଟା ବୋଲି ଆମେ ଭାବୁଛେ ଏତେ ସମୟସେ ଛୁଆ ଲୋକ ବାହାରେ ରହୁଛନ୍ତି ଟିକେ ଚିନ୍ତା କରୁଛନ୍ତି ଆଉ ଦେଇ ଆସିକି ଯୋଉ ଯାଇ ଥି ଲେ ଦେଇ ଆସିକି କହୁଛନ୍ତି। ବାପା ମା ଦି ଜଣ ଯାକ ଯାଉଛନ୍ତି ଚାକିରୀ କି ଛୋଟ ଛୁଆଟା କୁ। ଛାଡି ଦେଇକି ଦେଇ ଆସିକି କହୁଛନ୍ତି ଘରେ।
ସେଏ ତେ ଏଇ ନା ହେଲେ ଏଇ ନା ହେଲେ ଉ--ଉ ଉ ଆମକୁ ଏଇନା ଇଏ ଲାଗୁନି ଯେତେବେଳେ ତମେ ଭାବ ବର୍ଷେ ଆଠ ଆଠ ମାସ ନଅ ମାସ ହେଇଥିଲା।
ହୁଁ
ମାନେ ଦି ବର୍ଷ ଜଷ୍ଟ୍ ଛୁଇଁବା ଛୁଇଁବା ହଉଥିଲା।
ହୁଁ।
ତାକୁ ସେତେବେଳେ ସେ ପନ୍ଦର କିଲୋମିଟର ଡିଷ୍ଟାନ୍ସରେ ଆମଠାରୁ ରହୁଥିଲା।
ସେତେବେଳେ ସେ କାହା ପାଖରେ ରୁହେ? ସେଇ ଡେକେ
ସେ ହୁଁ ଡେ କେୟାରେ ତାଙ୍କର ବିଭିନ୍ନ କା କ୍ୟାଟାଗୋରି ଅଛି ଗୋଟେ ଛୋଟ ଛୁଆଙ୍କ ପାଇଁ ମାନେ ମାନେ ଉଁ ଦେଢ ବର୍ଷରୁୁ ଅଢେଇ ବର୍ଷ ଆକେ ଗୋଟେ ରେଞ୍ଜ ର ମାନେ କ୍ୟାଟାଗୋରୀ ଅଛି ଅଢ଼େଇରୁ ସାଢ଼େ ତିନି ଚାରି ଯାକେ ଗୋଟେ ସ୍ଲାବେ। ଏଇଭଳିଆ ତାଙ୍କର ସ୍ଲାବ ସବୁ ଅଛି ଉଁ ଇଏ। ଏଁ
ସେବେ ବି ସେ ଛୋଟ ବେଳେ ସିଏ ସେତେବେଳେ ସେ ସେତେବେଳେ ସିଏ ରହିଯାଏ ନା କାନ୍ଦା କାନ୍ଦି କରେ?
ନା ଫାଷ୍ଟ ପନ୍ଦର ଦିନ ଫାଷ୍ଟ ପନ୍ଦର ଦିନି ଆମେ ପୁରା ନାକରେ କାନ୍ଦିଛୁ।
ଆଉ କଣ।
ମାନେ ସିଏ ରହିବନି ନାଇଁ ଏକରେ ସିଏ ରହିବନି ଆଉ ସିଏ କାନ୍ଦିଲା ବେଳକୁ ଆମର ଆଉ ମନ ଲାଗିବନି। କାମ ଧନ୍ଦା ରେ ଏଁ ଉଁ ତାପରେ ଏତେ ଛୋଟ ଛୁଆ ଟା
ଆଉ ସେତ୍ ଏଥିପାଇଁ ତ ବେଶୀ ଓରିଡ଼ି ଲାଗୁଚିଆଉ କଣ କି ଏଇ ଆମର ଜବ୍ ଫବ ପାଇଁ କିଛି ମୁଁ ମାଇଣ୍ଡରେ ପୁରଉନି କଣ ପାଇଁ କି? ମୋ ଛୁଆ ଗୁଡା ଛୋଟ ସେ ଖାଇ ଶିଖିନାହାନ୍ତି ହାତ ମୁଁ ତାଙ୍କୁ ଛାଡିକି କୁଆଡେ ଯିବି କଣ କରିବି ମୁଁ ସବୁବେଳେ ଏଇକଥା ଟା ଭାବେ ଆଉ ଏତେ ଛୋଟ ଛୁଆ ଖାଇନାହାନ୍ତି ତାଙ୍କୁ କୋଉଠି ଛାଡିବି କଣ କରିବି ସବୁବେଳେ ସେଇଗୁଡାକ ମୋ ମାଇଣ୍ଡରେ ରୁହେ
ନା ଆଗରୁ ଯୋଉଥିରେ ରହୁଥିଲା ଆଗରୁ ଯେତେବେଳେ ଛୋଟଟା ପୁର ହେଇଥିଲା ତାର ମୋବାଇଲ୍ ଆସେ ସେ ଆମ ପାଖରେ ରହୁଥିଲା ମାନେ କ୍ୟାମେରା ପ୍ରୋଟେକ୍ସନ ଭିତରେ ଆମେ ପୁରା ଦେଖିପାରୁଥିଲୁ।
ଓହୋ ସେ କୋଉଠି ଯାଉଛି କଣ କରୁଛି କଣ
କଅଁ ଖାଇଲା କଣ ନାଇଁ କଣ ନାହିଁ ସବୁ ଆମେ ଏଇଠି ମୋବାଇଲ୍ ରେ ତାକୁ ଦେଖିପାରୁଥିଲୁ।
ଆଚ୍ଛା ଆଚ୍ଛା।
ବଡ଼ ହେଲା ଇଏ ଯେତେବେଳେ ହେଇଗଲା ସିଏ ଏବେ ହଟେଇ ଦେଇଚନ୍ତି ବଡ଼ ଛୁଆଙ୍କ ପାଇଁ ଏଇ ଅର୍ଗାନାଇଜେସନ୍ ନାହିଁ।
ଆଚ୍ଛା ଟିକେ ଜାଣିବାର ହେଲେଣି ସେ ହଁ ହଁ ସେଟା ଜାଣିବାରେ ଟିକେ ହେଲେଣି ବୋଲି ଆଉ
ଉଁ ଗ୍ରୁପ ରେ ସବୁ ଫଟୋ ଆସିବ ଖାଉଥିବାର ପିଉଥିବାର
ହଁ ହଁ ଆଉ ସେମିତିରେ ନିଜକୁ ସାଟିସିଫାଏ ଲାଗିବ ଦେଖିଲେ ଯାହା ହଉ ଆମ ଛୁଆ ଟା ଭଲ ରେ ଅଛି। କିଛି ଭଲ କେୟାର ନଉଚନ୍ତି ଇଏ କରୁଚନ୍ତି ସେଇ ଜିନିଷ ଟା ଭଲ ଲାଗିବ।
ଆଉ ସିଏ ସେ ନା କି ମାନେ ରବିବାରେ ହେଲେ ବି ସିଏ କହୁଛି କି ଏଁ ବାବା ଚାଲ ଛାଡ଼ିଦେଇ ଆସିବ ଚାଲୁଣ ମୁଁ ଅଧ ଘଣ୍ଟାଏ ମୁଁ ଖେଳିକି ଆସିବି।
ହେଁ ହେଁ ନା କଣ ଖାଇଲା ସକାଳୁ କଣ ଖାଇଲା?
ଖାଇଲୁ ଆମେ କଣ ତିନି ଜଣ ଯାଙ୍କ ଯାଇଥିଲୁ ବାହାରେ ଖାଇକି ଆଇଲୁ। ହେଠୁ। ସିଏ ଗଲା ଅଫିସ୍ ଆମେ ଆସିଲୁ ବାପ ଝିଅ ଆଉ।
ରୋଷେଇ ପୁଣି କରିବ ଘରେ ନା କରିଦେଇ ଯାଇଚ?
ନାଇଁ ସେଟା କରିନି ରବିବାର ହେଲେ ମୋର ରୋଷେଇ।
ସେଇଆ କୁହେ ଗୋଟେ ଜିନିଷ ସିଏ ତମେ ଯେମିତି ନନା ସେମିତି। ସବୁ ଜିନିଷରେ ତାଙ୍କର ସପୋର୍ଟ ଏଇ ବାର ରହିଥିଲୁ ଯାଇଥିଲୁ ପଚିଶ ରେ ସେତ ତାର ସକାଳୁ ପଳେଇଆଇଲା ତାପରେ ଆଇଲେ ମଟନ୍ ମଟନ୍ ଆଇଲେ ଦେଇଙ୍କ ଗୋଡଟା ଭଲ ନାହିଁ ବୋଲି ଦେ ତାଙ୍କର ଆଉ କରିଲେ ନାହିଁ ସେ ତା ନନା ତାଙ୍କର ମଟନ ବସେଇଲେ ଆଉ ସେ ଯୋଉ ତାଙ୍କ ନନ୍ଦଙ୍କ ସାଙ୍ଗ ଦେଇହେରି ଯୋଉଥିଲା ସେମାନେ ସବୁ ପନିର୍ ଫନିର୍ କଲେ ମୁଁ ମୋର ମସଲା ଫସଲା ଗ୍ରାଇଣ୍ଡି ଫାଇଣ୍ଡି କରିଦେଲି ନନା ତାଙ୍କର ମଟନ୍ ଟା କରିଦେଲେ। ଆଉ ତାପରେ ଭାଇ ବି ଯାଇକି ପହଞ୍ଚିବେ ବଡ ଆଉ ଇଏ ତାଙ୍କର ଖାଇ ପିଇକି ସମସ୍ତେ ନନା ହାରିଆ ଖାଇଦେଲେ ତାପରେ ଆମେ ସବୁ ଖାଇନ୍ଡ। ହଁ ସେ କୁହେ ସବୁବେଳେ। ଓହୋ ହଁ ହଁ ହଁ କାଲି କହୁଥିଲା ରାତିରେ ବା କହିଲା ପଙ୍କ ଙ୍କଙ୍କଡା କଲି ରଖିକି ଯାଇଥିଲି ନେଇଯାଇଥାନ୍ତି।
ସେ ଙ୍କଙ୍କଡା କଥା କୁଆଁ ସେଇ ଟପିକି ସିଏ ବୁଁ କୁଂ ଦିକେଜି ପାଖାପାଖି ହବ ସେ ଙ୍କଙ୍କଡ଼ା।
ଦି କେଜି କୋଉଠୁ ଆଇଲ କି?
କଙ୍କଡା ଗୁରା ନା ବଡ଼ ଯୋଉ ମାଣ୍ଡୁଆ କଙ୍କଡା ଯୋଉ କହନ୍ତି ହୁଁ। ସିଏ ଗୋଟା ମିନିମମ୍ ଚାରିଶ ପାଖ ପାଖାପାଖି ହବ ଗୋଟା ଗ୍ରାମ ମାନେ ଇ ଇଏ ସାତଟା ନା ଆଠଟା ଖଣ୍ଡେ
ମାରାଣୀ ତାକୁ ଜମା କରିଥିଲା ନା କରିନ ବିଲକୁଲ?
ନାଇଁ କାଲି ଇ ମୁଁ ଉଁ ନଷ୍ଟ ହେଇଯିବ ବୋଲି ମୁଁ ଶନିବାର ମୁଁ ତ ଖାଏନା ତଥାପି ମୁଁ କାଲି ଖାଇଦେଲି।
ଓହୋ ଆଉ ମୁଁ ସେଇଆ କହିନି ସେଇଆକୁ ତା ବାବା କହିଲେ ଶନିବାରେ ନନା ଖାଇଦଉଛନ୍ତି ସ୍ୱାଧୀନ ବୋଧେ ଖାଉଥିବ ସେଇଥିପାଇଁ କରିଦେଇଥିବ ଆଉ। ମୁଁ କହିଲି ହଁ ସିଏତ ମନାକଲେ ସିଏ ଖାଉଥିବେ ବଧେ ସ୍ୱାଧୀନ।
ନା ମୁଁ ଶନିବାରେ ଖାଏନା ମୁଁ କାଲି ଖାଇଦେଲି ଶନିବାରେ।
ଆଉ କଣ କରିବ ଆଣିଚ ପଇସା ଦେଇକି ଏତେ ଟଙ୍କା ସାରିକି ନଷ୍ଟ ହେଇଗଲେ ଜିନିଷଟା ଭାରି ମନ ଦୁଃଖ ହବ ସତ ସତ କଥା ଆଉ ସେଟା ରେଟ ଅଧିକ ଆଉ ମନ ଦୁଖ ହବନି ନା।
ମୁଁ କହିଲି ତୁ ଗଲୁ ସିଆଡ଼େ ତ ହେଲେ ନେଇକି ପଳେଇଥାନ୍ତୁ। ହୁଁ ଆମର ହେଟାକୁବି ଇଏ ହେଇଥାନ୍ତା ନଷ୍ଟ ହେଇନଥାନ୍ତା ଜିନିଷଟା।
କହୁଥିଲା ବା ସେଇ କଥା କହିଲା ଭାବୁଥିଲି ନେଇଜିମି ବୋଲି ଆଉ ସେ ନଷ୍ଟ ହେଇଯାଇ
ସିଏ ଯଉ ସ୍ମେଲ ହେଲା ଯଉ ଆମି ଆଇଁସିଆ ସିଏ ଆଉ ବସରେ ନେବାକୁ ଇଏ ହେଲା। ହ
ଓ ହବ ଯାହାହେଲେ ବାସ୍ନା ଟା ହବ। ସମସ୍ତେ କହିବେ କଣ ବାସୁଚି କଣ ବାସୁଚି ଯାହା ହେଲେ ଆଇଁଷ ଜିନିଷଟା ମାନେ ସେ ବାସିବ ଯଉଠି ରଖିଲେ ବାସିବ।
ହୁଁ ହୁଁ।
ଆଉ କଣ ରୋଷେଇ ମାଛ ନା ଚିକେନ ଫିକେନ କଣ କରୁଛ? ଏ ଆଜି ଡ଼ିଉଟି ଭାଇଙ୍କର ନା? ଛୁଟି ଆଜି ଛୁଟି ଏ ସେ ଗାଡିର ସବୁ ସେ ଯୋଉ ଓପର ଯୋଉ ହୁଡଗୁରା ସବୁ ଚିରି ଯାଇଥିଲା ସେ ହୁଡଟା ଆଉ ହଁ ଆଣିଥିଲେ ଗାଡି ଯାଉନାହାଁନ୍ତି ସେ ଡ୍ରାଇଭରଟା ଏଯଉ ବର୍ଷା ଛାଡିିଚି ଆସିବ ସେ ଯଉ ହୁଡୁଟା ଲଗଉନା ସିଟରା ଲଗଉଚି ଗାଡିରେ। ଲଗଉଛି ସେ ହୁଡଟା ଆଣିଛନ୍ତି ବାନ୍ଧିବେ ବୋଲି ସେରା ନହେଲାଠୁ ବର୍ଷା ସିଜନଟାନା ଏ ବଷ ସେଟାଆଉ ପହିଲେ ସେ ଆଉ ଯାଇପାରିବନି କୁଆଡେ ନେଇକି ଗୋଟା ଓଦା ହେଇଯିବ। ଆଉ ହୁଡ଼ଟା ପୁରା ଖରାପ ହେଇଥେଲା ହୁଡ଼ଟା ଆଣିଛନ୍ତି ସେ ଯୋଉ ସିଟଟା ଲଗେଇବ ହୁଡଟା ଲଗେଇବ ବୋଲି ଆଜି ଘରେ ଗାଡି ଆଉ ଯାଉନି। ଗୋଟେ ଗାଡି କୋଉଠି ଲଗେଇଛନ୍ତି ଏଇ ଯୋଉ ଲାଗିଗଲା ମାସିକିଆ କାଳେ କୋଉଠି। ଆଉ ପାଣିଟାଙ୍କିଟା ବି ଥୁଆ ହେଇଛି ବର୍ଷା ଟୋପା ବନ୍ଦ କରୁନେଇଁ କାଲି ଯାହା ହଉ ଇଏ ଭାଇ ଭଉଣୀ ବାହାରିକି ଗଲା ପରେ ବର୍ଷାଟା ହେଇଛି।
ନାଇଁ ବର୍ଷା ଆଜି ଗୋଟେ ହୁଁଉଁ
ଆଜି ଆମର ବା ରାତି ପାଇଲା ପରେ ବର୍ଷା ଆଜି ତମର ଛାଡିଚି ଆମର ଆଜି ରାତି ପାଇଲା ପରେ ବର୍ଷା।
ହୁଁ ହୁଁ ଆମଆଡେ ଛାଡିଲା ତମଆଡେ ଧଇଲା।
ବର୍ଷା ବୋଇଲି ଆଉ ଯିବା କାଲି ରାତିରେ ଲୁଗା ପଟା ଯଉ ବର୍ଷା ନାଇଁ କିନ୍ତୁ ପୋହରା ପାଗ।
ହୁଁ କୋହଲା ପାଗ ପବନ ଟା ବାଡଉଛି।
ଓହୋ।
ପବନଟା ହେଉଛି ମାନେ ଜୋରସୋରରେ।
କାଲି ରାତିରୁ ଲୁଗାପଟା ସଫା କରିଦେଇଥିଲି ମୁଁ କାଲି ରାତିରୁ ଆଉ ବାହାରେ ଶୁଖେଇଦେନି। ବର୍ଷା ଖାଲି ଢାଳୁଛି। ରାତି ସାରା ମୁଁ ଆଣିକି ବାହାରେ ଯାହା ହଉ ଘରେ ଶୁଖେଇ ଦେଇଥିନି ବୋଲି ନହେଲେ ରାତି ସାରା ବର୍ଷା ହଉଛି। ଏବେ ଏଇ ଏବେ ଜରସର ଟିକେ କମିଛି ଖାଲି ବର୍ଷା ପଡୁନି ଜମା ବିଲକୁଲ। କିନ୍ତୁ ଉଠେଇକି ଯେମିତି ବର୍ଷା ହେଲା ପରିକା ରହିଛି ସ ଆାସ ବି ବିଲକୁଲ କରିବା ପ୍ରଶ୍ନ ନାହିଁ ହୁଁ। ନା ବା ମୁଁ ବା ଏଇ ଲୁଗା ପଟା ଧୋଇ ଦେଇକି ଶୁଖେଇ ଦେଇକି ଛୁଆଙ୍କୁ ଖୋଇଦେଇଥିଲି ଚା କାଲି ପାଞ୍ଚଟା ବେଳେ ବର୍ଷା ହେଇଯାଇଛି ତା ଭିତରେ ସାଙ୍ଗ ସାଙ୍ଗ ଓଦା ହେଇଯାଇଛି ମୋର ମତେ ଲାଗୁଥିଲା ବର୍ଷା ହେଇଛି କି କଣ।
ହୁଁ ହୁଁ ହୁଁ। ହୁଁ ଉମ୍।
ଆଉ କଣ ତାହେଲେ ରୋଷେଇ ଆଇଁଷ ଝିଅ ପୁଅ ଦି ଜଣ ଯାକ ମାଡ଼ ଗୋଳ ଲାଗୁଛନ୍ତି ସବୁଦିନ ମାଡ଼ ଗୋଳ ଲାଗୁ ଯେମତି ମାନେ ଆଙ୍କ ଟେନସନରେ ତମେ ପାଗାଳା ହେଇଯିବ ମାନେ ଚବିଶ ଘଣ୍ଟା ପୁରା ଜଗିବ ବର୍ଷାରେ ପୁଣି କାଲି କଣ କରୁଛ ନା ବାହାରକୁ ଯାଇକି ସେ ବର୍ଷା ପାଣି ଯୋଉଠି ରହିଛି ତା ଭିତରେ ପଶିକି ଦି ଜଣ ଯାଙ୍କ ଭାଇ ଭଉଣୀ ଛତା ଧରିକି ଫାକୁ ଫାଖ ହୋଈ ଡେଉଛନ୍ତି। ଡେଉଛନ୍ତି। ତା ରେ ବାଡେଇଲି ବାଡେଇକି ଆସିଲେ ସେ ଘରକୁ ତାପରେ ବି ପୁଣି ତା ମା ଡାକୁଛନ୍ତି ପୁଣି ଆସେ ପୁଣି ଯାଇଛନ୍ତି ସେ ତା ବାବା ମତେ କହୁ